ହ୍ୟାଲୋ,
ହଁ ଜଗନ୍ନାଥ କୁହ ନାଇଁ ଏବେ କିଛି ନାଇଁ କଣ ଏଇଠି ବସିବା କଥା ଆଉ କଣ କୁହ ତୁମେ,
ଆଉ ଶୁଭ ସକାଳ
ଶୁଭ ସକାଳ କହିବାକୁ ଭୁଲି ଯାଇଥିଲି ସାର୍ ଶୁଭ ସକାଳ ହଁ ହୁଁ ଆଉ କଣ କରୁଥିଲେ ଖାଇଲେନି? ହଁ ସକାଳୁ ଖିଆ ହେଲାଣି ତୁମ କଥା କୁହ ତୁମର କଣ ହେଲା?
ମୁଁ ତ ସେଇ ଚାରିଟାରେ ଯଉ ଉଠିଲି ଦୌଡା ଦୌଡି କରିବାକୁ ଗଲି
ତାପରେ ଟିକେ ଫୁଟବଲ ଆସି ଅଧଘଣ୍ଟା ଖେଳିଲି ତାପରେ ସାଙ୍ଗମାନେ ବସିକି ଆସିକି ଦାନ୍ତ ଯାହା ଘଷିଲି ଭଲ ତାହେଲେ ଆଉ କଣ ଆଉ ପ୍ଲାନ କଣ ତମେ ବୁଲାବୁଲି କେମତି ରଜରେ ତମେ କଣ କରୁଥିଲ? ହଁ ରଜ ଏବେ ବି ଯାଇକି ମୋର ମନେ ନାହିଁ। ହୁଁ ରଜରେ ବୁଲିବାକୁ ଯାଇଥିଲୁ କପିଳାସ ଯାଇଥିଲୁ ହୁଁ ହୁଁ ଆଉ ପୁରୀ ଯିବୁ ବୋଲି ଭାବିଥିଲୁ ଆଉ ସେଦିନ ଯାଇ ହେଲା ନି ତା ପର ଦିନ ଗଲୁ ଓହୋ ତା ପର ଦିନ ଗଲା ଆଉ ଯାଇଥିଲ ରଜରେ ଯୋଉ ଯାଇଥିଲ କଣ କେମିତି ମଜା କେମିତି ହେଲା ସେଠି ଆମ ଘର ତୁ କପିଳାଟେ ହେଲା ଷାଠିଏ କିଲୋ ମିଟର ହଉଛି। ଆମେ ଯୋଉ କପିଳାସର ସେଠି ଏନଜୟ ସେଇଟା ବହୁତ। ଭଲ ତା ଯୋଉ ରାସ୍ତା ଯିବା ବାଟ ବୋଧେ ଅଧିକା
ମୋତେ ବହୁତ ଭଲ ଲାଗିଲା ମୁଁ ସେଠି ଫଟୋ କେତେଟା ଉଠେଇଲି। ତାପରେ ସାଙ୍ଗ ମାନେ ବି ଯେହେତୁ ଯାଇଛୁ କିଛି ଜଣ ଚାରି ପାଞ୍ଚ ଜଣ ଯାଇଛୁ। ତାଙ୍କ ମାନଙ୍କ ସହିତ ବି ବହୁତ ମସ୍ତି ହେଲା କଥା ହେଇ ହେଇଗଲୁ ସମୟ ଜଣା ପଡ଼ିଲାଣି କେତେ ବେଳେ ପହଞ୍ଚିଗଲିୁ କପି
ପହଞ୍ଚିଗଲୁ କପିଳାସ
ତାପରେ ସେ ଠିକ କପିଳାସ ଗତିରେ ମୋର ମୋର ଜିଦ୍ଦି ପାଇଁକା ଛୁଆ କହିଲେ ନାଇଁ ଯିବା ପାହାଚ ଚଢିବା ମୋତେ କହିଲେ ଦେଖିଆ ତୁ ଚଢି ପାରି। ତୋ ଫୁଟାଣି ପାଇଁ ଆମେ ହଇରାନ ହେଇ ତା ପାହାଚ ଯେତେବେଳେ ସେଠୁ ତେରଶହ ବାଉନ ରହୁଛି ତାର ବି ଅଧିକ। କୁଆଡେ ହେଇଗଲାଣି କହୁଛନ୍ତି। ମୁଁ ତା ଯେତେବେଳେ ଚଢିଦେଲି ତିନିଶହ ସାତତିନିଶହ ଚଢିଲି ମତେ କିଛି ଲାଗିଲାନି ମୁଁ କହିଲି ନାଇଁ ମୁଁ ଚଢିବି
ହଁ ହଁ ଖାଇକି
ଆ ତିନିଟା ପରେ ହେଇଗଲାଣି ଚାଲିଲା ବେଳକୁ ବହୁତ କଷ୍ଟ ହେଲା। ମୁଁ ଯେତେବେଳେ ହଜାର ଖଣ୍ଡେ ପାହାଚ ହେଇଗଲି ମୁ ତାପରେ ଆଉ ସୋଇ ପଡିଲି। ତାପରେ ମୁଁ ନିଜକୁ ଫାଷ୍ଟ ଗୋଟେ ଧନ୍ୟବାଦ ଜଣେଇଲି ମୁଁ ଏତେ ଜୀବନରେ କେବେ କାହାାତ ଚଢ ନଥିଲି।
ଓହୋ ତମେ କେବେ ଆଗରୁ ଯାଇନଥିଲ ତାହେଲେ କପିଳାସ?
କପିଳା ଯାଇଥିଲି ସେତେଳେ ଉପରେ ଗାଡି ବାଟ ଦେଇକି ପଳେଇଥିଲୁ ସିଡି ବାଟେ ଆମେ କେବେ ଯାଇନଥିଲୁ।
ଶିିଡିବାଟେ କେବେ ପାହାଚ ଦେଇକି ଯାଇନ ବୋଧେ। ପାହାଚ଼ ଦେଇ ଯାଇନଥିଲ। ହଁ ମୁଁ ତ ଯାଇଚି ମୁଁ ଯାଇଚି ପାହାଚରେ ମୋ ସାଙ୍ଗମାନଙ୍କ ସହିତ ମୁଁ ତ ବହୁତ ଥର ଯାଇଛି ପାହାଚ ବାଟେ ବି ଯାଇଛି। କି
ହଁ।
ମୋତେ ତମେ ଯେମିତି କହିଲ ହଜାର ପାହାଚ଼ ଉପରେ ପୁରା ଶୋଇ ପଡ଼ିଲ ସେମିତି ମତେ ତ ମୁଁ ପଟିକୁଲାର ଦୁଇଶହ ତିନିଶହ ପାହାଚ଼ ଗଲା ପରେ ବି ମାନେ ଏତେ ହା ମାନେ ହୃଦୟ ଧଡ ଧଡ ହୁଏ ଯେ କହିବାର କଥା ନାଇଁ। ସେଇଠି ଯୋଉଠି ହେଲେ ବି ସାଇଟ୍ ରେ ଶୋଇପଡ଼ୁ। ମୁଁ ଅଳପ ପାହାଚ ଅଳ୍ପ ପାହାଚ
ହଁ ଦୁର୍ବଳ କଣ ତାପରେ ତ କିନ୍ତୁ ଏଇଆ ମୁଁ ଟିକିଏ ଲେଟ୍ ହୁଏ କିନ୍ତୁ ମୁଁ ଟୋଟାଲ ପାହାଚ ସବୁ ଯାକ ଚଢେ।
ମୁଁ ବି ତାପରେ ଦେ
କିନ୍ତୁ ଏଇ ଆ ମାନେ କଣ ସାଙ୍ଗମାନଙ୍କ ସହିତ ଗଲେ କି ଫ୍ୟାମିଲି ମେମ୍ବରଙ୍କ ସହିତ ଗଲେ ଯେ କି କଜନ ହେରିକାଙ୍କ ସହିତ ଗଲେ କିଛି ମାନେ ଏତେ ଇଏ ହୁଏ ନା ମାନେ ତମକୁ ଜଣା ପଡିବନି ଯେ ତମେ ଯାଉଚ ବୋଲି ଗୋଟା କଣ ମଜା ମସ୍ତିରେ ପଳେଇବ ଦେହଟା ଅବାଗିଆ ଲାଗୁଥିବ ଅବଶ୍ୟ। କିନ୍ତୁ ତଥାପି ମଜାମସ୍ତିରେ ପଳେଇବ। ତମର କେମିତି କଟିଲା ତମେ କହୁଚ଼ ହଜାର ପାହାଚ ଗଲ ତାପରେ ଶୋଇପଡିଲ ତାପରେ କଣ କେମିତି କଟିଲା?
ତାପରେ ମୁଁ ତିନିଶହ କେତେ ପାହାଡ଼ ରହିଲା। ମୁଁ କେତେଟା ଜେଗାରେ ମୁଁ ଉପରକୁ ଚଢୁଥିବି ମୁଁ ଫେଣ୍ ପଛକୁ ପଳେଇ ଆସେ ମୁଁ ବଡି ଉପରେ ପୁରା ଟୋଟାଲ୍ ନିୟନ୍ତ୍ରଣ ନଥିଲା ପୁଣି କେତେଟା ହେଲା ପରେ ତାପରେ ମୋତେ ଗୋଟେ ଜଣେ ଯାଇଥିଲା ମୋ ସାଙ୍ଗରେ ସେ ମୋ ହାତ କହିଲା ମୋ ହାତ ଧଅ ତୁ ଏମିତି ହେଇପାରୁଛୁ କେତେବେଳେ ପଡିଯିବୁ ଯାହା ଆଉ ଶହେ ଖଣ୍ଡେ ପାହାଚ ଥିଲା ମୁଁ ତା ହାତ ଧରି ଧରି ଗଲି ତାପରେ ଗୋଟେ ମାଙ୍କଡ ସେଇଠି ଥିଲା ସେ ସେ ମାଙ୍କଡକୁ ଅଧିକ ଦେଲେ ସେ କଡ଼ ବାବୁ ଦେଖି ଡରିଗଲେ ଆଉ ଆଖପାଖ ଲୋକ ତ ଯୋଉ ଟିକି ଝିଅ ପିଲା ସେ ସିଏ ଡରିଗଲେ ସେ କହିଲେ ତମେ ଏମିତି ହୁଅନା ନହଲେ ମାଙ୍କଡ ଇଏ ହବ, ମୋତେ ବି ସେ ଏମତି ହେଲେ ମତେ ଡର ମାଇଲା। ତାପରେ ମୁଁ ଦୌଡ଼ି କି
ଏମିତି ହେଲା ତାପରେ ଠାକୁର ଯେତେବେଳେ ପାହାଚ଼ରେ ଚଢିଲେ ଆମ ସାଙ୍ଗମାନେ କି ଚୁପ୍ ଚାପ୍ ବସିଥିଲେ ପାଣି ହେରିକା ଦେଲେ ପିଇଲୁ ନା ନା ସାଙ୍ଗ ପାଇଁ ଦେଇନାହାନ୍ତି, ଗୋଟେ ମାଉସୀ ଥିଲେ ପାଣି ଦେଲେ ମାଉସ୍‌ ପାଣି ଦେଲେ ତାପରେଆଉ ଆମର ଦି ତିନି ଜଣ ଜିଦିରେ ମତେ ନେଲେ ଦେବ ସବା
ହଁ।
ନେଲେ ଯେତେବେଳେ ମୋର ସେଠ
ଦେବସଭା ଉପରକୁ ଗଲ ଯେ ଦେବସଭା ଯିବା ପୂର୍ବରୁ ତମେ ଯେତେବେଳେ ଚଢିଲ ପାହାଚ ସେଇ ଯୋଉ ମାଙ୍କଡ ଯୋଉ ଦେଖ ଥା, ହେଲେ ତମେ କହୁଛ, ସେ ମାଙ୍କଡ ମାନେ, କି ମାଙ୍କଡ! ବଡ ମାଙ୍କଡ ଥିଲେନା, ଏଇ ଛୋଟ ଛୋଟ ପାତି ମାଙ୍କଡ? ଓହୋ, ହ ହ। ଓହୋ, ତାପରେ ଯେତେବେଳେ ପହଞ୍ଚିଲେ ଯାଇ ଓପ୍ ଫେରେ ମାନେ ଫାଷ୍ଟ ତମ ପହଞ୍ଚଥବ, ଠାକୁର ଦର୍ଶନ କଲା ପରେ ଉପରକୁ ଗଲ ଦେବସେବା କତିକି ନା କିଛି ରେଷ୍ଟ ନେଲ ନାଇଁ? ତେରଶହ ବାଉନ ଚଢିଲା ପରେ ହଁ। ଯିବୁ ବୋଲି ପାଣିରେ ଧୋଇ ହେଇକି ତାପରେ ମୁଁ ତିନି ଜଣ ବାହାରିଲୁ, ସେଠି ଗୋଟେ ମୋ ସହିତ ଦୁର୍ଭାଗ୍ୟ ଘଟଣା ଘଟି ହଁ, ଯେତେବେଳେ ହଁ ବୁଝୁଛି, କିନ୍ତୁ ଯେତେବେଳେ ତମେ ଯାଇଁ କି ଲାଷ୍ଟ ପହଞ୍ଚିଲ ଯେତ୍ ତବେଳେ, ସବୁଯାକ ପାହାଚ ଚଢ଼ି ସାରିଲ, ଯେତେବେଳେ ଠାକୁରଙ୍କ ଗତିରେ ପହଞ୍ଚିଥିବ, ତେରଶହ ବାଉନ ପରେ ତ ସେତେବେଳେ ତମର, ହୃଦୟ କେମିତି ଲାଗୁଥିଲା? ସେତେବେଳେ ବଡି କେମିତି ଲାଗୁଥିଲା, ତମର ଟୋଟାଲ ଶରୀର?
ମୋର ହାର୍ଟା ହେଇଥିଲେ, ଏତେ ବିଟ୍ ବେଶୀ ତେଜ ନଥିଲା। କିନ୍ତୁ ମୁଁ ଗୋଟା ଉ ଗରମ! ଅଣ ନିଶ୍ୱାସ ଫିଲ୍ ହଉଥିଲା। ଅଣ ନିଃଶ୍ୱାସୀ ପୁରା। ମାନେ ବଡି ମତେ ସେଆ ଏସିି ଗୋଟେ ଦରକାର ହେଉ ଯେଁତି ଲାଗୁଛି, ସେଁତିଆ ଟାଇମ୍ ରେ ଗୋଟେ କିଛି ମୁଣ୍ଡକୁ ମୁଣ୍ଡ କାମ କରିବନି ଠିକ୍ ଭାବରେ। ପାଣି ଦକାର ଥଣ୍ଡା ପାଣି, ମୁହଁକୁ ମାନେ ଥଣ୍ଡା ପାଣି ଦକାରେ, ସେଏଁ ତିଆ ମୁଁ ଅନୁଭୂତ ହଉଥିଲା।
ଓହୋ, ତମପା ରଜରେ ଯାଇଥିଲ କହୁଥିଲ। ରଜରେ ଯାଇଥିଲ ତ, ସେ ଟାଇମ୍ ରେ କଣ ଖରା ହଉଥିଲା। ବର୍ଷା ହେଉନଥିଲା କି ରଜରେ? ରଜ ପାଗ ଥିବ ନା!
ହେଟା
ଓହୋ। ମାନେ ଗୁଳୁଗୁଳି ଟାଇପ୍ ର ପାଗ ଥିବ ଆଉ, ନାଇଁ।
ହଁ।
ତା'ପରେ ବି, ତମେ ପୁଣି ଏତେ ପାହାଚ ଚଢିଛ। ପୁଣି କହୁଛ, କୁଆଡେ, ମାନେ ତିନିଟା ଖଣ୍ଡେ ହେଇଗଲା, ତମକୁ ଚଢୁ ଚଢୁ। ତ ସେତେବେଳେ ଟାଇମ୍ ଟା ବି, ଆହୁରି ଟିଆଇଥିଅ। ଓ ଖିଆ ପିଆ ବି କିଛି କରିନଥିଲ।
ଖାଇଥିଲୁ। ସେ ଗୋଟା ମିଲ୍ ଖାଇଲୁ ଯେ, ସେଟା ଅଶୀ ଟଙ୍କା ଦେଇକି, ସେ ପୁରା କଦଯ୍ୟ ପୁରା।
ଓହୋ! ଖାଇଥିଲ କୋଉଠି ଖାଇଥିଲ ସେଇଟା?
ସେଟା ଯୋଉ-ଉଁ କପିଳାଶ ପାହାଚ, ଯୋଉ କୁତୁ କୁ ବଙ୍କିଲା ବେଳକୁ, ଯୋଉ ଗାଡି ମାଡି ଫେରେଇ ଦଉଥିଲେ
ହୁଁ, ହୁଁ, ହୁଁ, ହୁଁ। ପୁରୀ ମାଗିଥିଲୁ ତାକୁ ଇଏ, ଦେଖିଲାବେଳକୁ ସେ ଆମକୁ ହେଠୁ ଭାତ ହେରିକା ଦେଇଥିଲା। ଆମେ ମନା କଲୁନୁ, ଆ ଭାତ ଖାଇଦବୁ ଭାଇ। ହଁ, ହଁ। କଣ କଣ ଦେଇଥିଲେ, ଭାତ ଆଇ ଟମ୍ କଣ ଦେଇଥିଲେ, ତମକୁ? ଯୋଉଠି ଖାଇଲ, ଯୋଉ ହୋଟେଲ୍।
ଭା, ଅଶୀ ଟଙ୍କାରେ ଦେଇଥିଲେ ଭାତ, ଡାଲମା ଆଉ ଗୋଟେ, ଭଜା ଦେଇଥିଲେ, ଆଉ ଗୋଟେ ଯୋଉ ଆଳୁ ଭର୍ତା, ଆଉ ଗୋଟେ ଖଟା ଟିକେ ଦେଇଦେଇଥିଲେ। ଏତିକି ଆଉ। ସେଇଠୁ
ଓହୋ! ଆଉ, ତା ସ୍ଵାଦ ବି କହୁଛ, ତମେ ଖରାପ ଥିଲା ପୁରା।
ଖରାପ ଥିଲା। ତା'ପରେ ସେକେଣ୍ଡ ଟାଇମି, ଭଜା ନଥିଲା, କିଛି ନଥିଲା, ଖାଲି ଡାଲମା ଥିଲା।
ଡାଲମା ତା'ପରେ ସେକେଣ୍ଡ ଟାଇମ୍ ଯଉ ଦେଲେ, ସେରା ଆଉରି କଦର୍ଯ୍ୟ ଥିଲା, ଫାର୍ଷ୍ଟ ଟାଇମ୍ ରୁ। ଓହ! ହଁ, ହଁ ବୁଝିଲି ବୁଝିଲି, ହଁ ଭଲ ତା ହେଲେ, ଆଉ ତା'ପରେ କୁହ ତୁମେ, ତା ପରେ ଯେତେବେଳେ ପହଞ୍ଚିଲେ, ଠାକୁର ଦର୍ଶନ କଲ, ନା ତା'ପରେ, ଉପ୍ ଫାଷ୍ଟ ଦେବସଭାକୁ ଗଲ ଫୁଣି ଚଢିଲ।
ହେଇଣି ଦେବସଭାକୁ ଚଳଲୁ। କିଛି ବାଟ ଦେବସଭାର ଚଢ଼ିଲା ପରେ, ପାହାଚ ସଇଲା ପରେ।
ହଁ! ଦୋଳି ଖେଳିଲେ। ଆମ ସାଙ୍ଗମାନେ କିଛିଟା ଫଟ ଉଠେଇଲେ ସେଠି। ମୁଁ ଅଚିହ୍ନା ଗୋଟେ ଲୋକ ସହ କଥା ହେଇ ହେଇ ଦି କିଲୋମିଟର ଆଗକୁ ଓହୋ! ମାନେ ଅଚିହ୍ନା ନା ମାନେ, ମାନେ କଣ? ତମ ତମ ସ-ସହିତ ସିଏ ଯାଇନ ଥିଲେ ସେ, ଆଉ ଜଣେ କିଏ ଥିଲେ? ଅଲଗା ଲୋକ।
ହେଲେ ମୁଁ ତାଙ୍କ ସହ କଥା ହେଇ, ମୋ ସାଙ୍ଗମାନେ ଟିକେ ପଛରେ ରହିଗଲେ। ମୁଁ ତାଙ୍କ ସହ ଗପି ଗପି ଆଗକୁ ପଳେଇଲି। ଯେ, ଆଉ କିଛି ଦେବସବା କିଛି ବାଟ ଥିଲା। ସେ ଜଣଙ୍କୁ କଲ୍ କରି କହିଲା, କିି ଯେ ତମେ ଉ
କି ତମେ ଉପୁ୍ରୁକୁ ଆସ ହୁଁ ହୁଁ।
ମୁଁ ଡରି ଗଲି ହେତଳେ ମୁଁ କଲି ଏକା ସ ଥିଲା। ଜ କାହାକୁ କହିଲାନି ଉପୁରୁକୁ ଆସ ମୁଁ ଡରିକି ମୋ ସାଙ୍ଗ ମାନଙ୍କୁ କଲ୍ କଲି ମୋପୁ ଫୋନରେ ବି ଦିଇ ପସେଣ୍ଟ ଚାର୍ଜ ଥିଲା। ମୁଁ ତାଙ୍କ ସାଙ୍ଗକୁ ଯେତେବେଳେ ପଚାରିଲି, କହିଲେ ତମେ ଆସୁନା କି। ସେ କହିଲେ ନାଇଁ। ମୁଁ ତାପରେ ଡରିକି ଛାନିଆ ହେଇକି, ଯୋରେ ଦୌଡିଲି। ଯଦି ଏତେ ଯୋରେ ଦୌଡ଼ି ଚି ଆ ପଥର ମଥର ଥିଲେ। ମୁଁ ଯଦି ପଡିଥାନ୍ତି ମୋ ମୁହଁ ମୁହଁ କଣ ହେଇଥାନ୍ତା। ମୋତେ ବି ଠିକ୍ ସେ ଭଲ ସେ ଜଣା ନାହିଁ।
କଣ ସେ କଣ ସେ ପାହାଚରେ ତମେ ତଳକୁ ଦୌଡିଲ?
ପାହାଚ ନୁହଁ। ଦେବସଭା ରୁ ଯୋଉ ଗୋଟା ପାହାଚର ଯୋଉଫା ଖାଲି ମାଟି ଗୋ ଯ ଇଏ।
ଓହୋ ପାହାଡ ପାହାଡ ଯୋଉଟା ନୁହେଁ, କି ପୁରା ପାହାଡରେ ସେଠି ପାହାଚ ଆଉ ନ ଠି ଉପୁରୁକୁ ନାଁ?
ଆ ସେ ପଥର ଖାଲଢିପ ଏନ୍ତି।
ନାଇଁ ଏତେ ଏତେ ଡର ମାଡିଲା। କିମ୍ବା ମୁଁ ଯେହେତୁ ଶାରୀିକ ହେତଳେ ଟିକେ ଦୁର୍ବଳ ଥିଲି ହୁଁ ହୁଁ ସେତଳା କରିବାକୁ ପଡୁଚି ଓ ହୋ ହୋ ବୁଝିଲି ବୁଝିଲି। ତାପରେ ଫୁଣି ଯେତବେଳେ ତାହେଲେ ତମର ତାହେଲେ ସେଠି ଗୋଟେ ତାପରେ ଆସିଲା ପରେ ଭୟ ଭିତ ହେଇକି ଆସିଲା ପରେ ତମେ କଣ ତମ ସାଙ୍ଗମାନେ ଯିଏ ଯାଇଥିଲେ ତମ ସହିତ ତାଙ୍କୁ କଣ ଜଣେଇଲ ସେ କଣ କହିଲେ?
ମୋ ସାଙ୍ଗମାନେ ଯେହେତୁ ଥଟା ହସପଦ ପଦକ ମୋ ଉପରେ ସଦାବେଳେ ଥାଆନ୍ତି ସିଏ କହିଲେ କି ଯେଥୁ ବାହାର ଚିହ୍ନା ଲୋକ ସହ ଗପୁ ଯେଏନ୍ତି ଗପ ଗପ ଏଥର ଗ
ଏଥ ଗପିଲେ ଇଏ ଏନ୍ତି ନାମନେଇଚି ତାପରେ ସେମାନେ କହିଲେ କିି ଯେ
ଏଇ କଣ କଣ ହେଲା ସେ ତାପରେ ଗୋଟେ ମତେ ୱାଡେ କହିଥିଲା ସେଇଆାକୁ ଧରିକି ମୋତେ ଖାଲି ଚିଡେଇଲେ। ଟାର୍ଗେଟ ସେଟ୍ ଟର୍ଗେଟ ସେଟ୍ ମତେ ଏଠି କିଛି ଦିନି ପାଇଁ ତାପରେ ଏନ୍ତି କହି ହେଇ ସାରିଲା ପରେ ମୋର ପୁରା ମନ ଟା ପୁରା ଅସ୍ଥିର ସେପଟୁ କହିଲା ମୁଁ ଫେଣି ତଳକୁ ଆସ ଆସିଲା ପରଟେ ବି ମୋ ସାଙ୍ଗମାନେ ଆଗୁକୁ ପାହାଚତ ଗଡିକି ଆଗୁତୁରା କେତେ ପଳେଇଛନ୍ତି ଫଣି ଅନ୍ଧାର ହେଇଗଲାଣି ମୁଁ ଏକା ଏକା ଚାଲି ଚାଲି ଆଇଲି। ତଥାପି ମତେ ଗୋଟେ କେତେ ଗୋଟାଏ କିଲୋମିଟର ପାଖାପାଖି ମତେ ଏକା ଫନେ ପାହାଚ ଚଲିବାକୁ ପଇଲା କେଇ ନଥିଲେ। ଆ କେହି ଆଗକୁ ଆସୁନାହା କି ପଛକୁ ଆସୁହାନ୍ତି। ତା ଅନ୍ଧାର ହେଇ ଯାଇଥିଲା ଫେଣି ମୋତେ ଜଣ ଲିପ୍ଟ୍ ମାଗିକି ମୋ ସାଙ୍ଗ ମାନଙ୍କ କତିରେ ଛାଡିଲା। ମୁଁତ ଯାଇକି ଶଇିଲା ପେସ ଜନି ସଇଲା ତାପରେ ଆମେ ଫେଣି ଯେମିତି ଯାଇଥିଲୁ ସେମିତି ଫେଣି ଆସିଲୁ।
ହଁ ହଁ ନାଇଁ ଆମେ ବି ଆମେ ଯେ ସେତେବେଳେ ଯାଉ କଣ କି ଆମ ଜର୍ଣ୍ନିରେ କଣ ଆମେ ପ୍ରାୟତଃ ଗାଡ଼ିରେ ଯାଉ ସେକର ସାଇଡ଼ ଯଉଡା ଅଛି ନ ବାଙ୍କ ବାର ବାଙ୍କ ଏମିତି ଅଛି, ଆମେ ପ୍ରାୟତ ଗାଡିରେ ଗାଡ଼ିରେ ଯାଉ ନହେଲେ ନାଇଁ ଗାଡ଼ିରେ ନ ଗଲା ପରେ ବି ଆମେ ପାହାଚରେ ବି ଯଦି ଯାଉ ସାଙ୍ଗ ହେଇକି ଯାଉ, ମୋ ସାଙ୍ଗ ବି ଅଛନ୍ତି ଯିଏ ଲେଟ୍ ଯାଆନ୍ତି କିନ୍ତୁ ଆମେ ପ୍ରାୟ ଟାଇମ୍ ଥରେ ଯାଉ ଯେତବେଳେ, ଜାଗର ଟାଇମ୍ ରେ ହେଉ କି କେ ଟାଇମ୍ ହେଉ ସେତରେ ଲୋକ ଆଭେଲେବୁଲ ଥାନ୍ତି ସେତେବେଳେ କିଛି ଡର ମାଡେ ନାହିଁ କିଛି ଲାଗେ ନାଁ। ଲୋକ ପ୍ରାୟ ଆଭେଲେବୁଲ ଥାଆନ୍ତି, ତ ମୁଁ କଣ ମୋ ସାଙ୍ଗ ପିଲାଙ୍କ ସ ସହିତ ଯାଏ ମୋର ଟିକେ ଫିଜିକାଲ ୱିକ୍ ଥାଏ ନା? କି ତ ହୃଦୟ ଧଡ଼ ଧଡ଼ ହେଲେ ଇଏ ହେଲେ କିଛି ବି ପ୍ରୋବ୍ଲେମ ହେଲେ ମୁଁ ଟିକେ କଣ ରେଷ୍ଟ ନେଇ ନେଇ ରେଷ୍ଟ ନେଇ ନେଇ ଯାଏ। ଡାଇରେକ୍ଟ ଏମିତି ନୁହେଁ ଯେ ପୁରା ଏକାଥରେ ମୁଁ ସବୁ ଯାକ ପାହାଛ ଚଢିବି, ସେମିତି ତ କିଛି
ସେମିତି ତ କିଛି ଟାର୍ଗେଟ୍ ନଥାଏ ତ ମୁଁ ଯାହା ଆରାମରେ ଯେମିତି ଟିକି ଟିକି ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ପାହାଚ ଚ଼ି ଚଢ଼ି ଚ଼ି ଚଢ଼ି ଯାଏ। ତ ସେମିତି। ଯାଇଛୁ ଆମେ ବି ଦେବସଭା ଯାଇଛୁ। ଦେବସଭା ଆମେ ସେତେବେଳେ ମାନେ ପା ପାହାଡ଼ ଚଢ଼ି ଚଢ଼ି ଯାଇଛୁ ପାହାଚ ବାଟେ ବି ଯାଇନୁ କହିବାକୁ ଗଲେ ହେ ପାହାଡ଼ ଚଢ଼ି ଚଢ଼ି ଯାଇଛୁ ଖାଲି। କାଁକିନା ପାହାଚ ଯଦି ପାହାଚ ବାଟେ ଯିବ ତ ସେତେବେଳେ କଣ ଆମେ ଜାଗାର ଟାଇମ୍ରେ ଥରେ ଯାଇଥିଲୁ ସେତେବେଳେ କଣ ତମେ ପାଞ୍ଚପଟେ ଯାଇ ହିଁ ପାରିବନି କାହିଁକି ନା ଲୋକ ଏତେ ଥିବେ। ତ ଆମେ ଜାଣିକି ଡାଇରେକ୍ଟ ପାହାଚ ପାହାଚ ନଛଢି ପାହାଡ଼ ବାଟେ ହିଁ ଯାଇଛୁ। ଆଉ ସେତେବେଳେ କହିବା କଥା ଏଇା ସାଙ୍ଗ ପିଲା। ମୁଁ ମୋ ବାଗିଆ ଗୋଟେ ପିଲାଟା ବି ଅଛି। ତାର ପି ସେମିତି ଟିକେ ମାନେ ଚଢିଲେ ଧଇଁ ସଇଁ ହେଇଯାଏ। ତ ସିଏ ବି ମୋ ସହିତ ଯାଏ ମୋ ସହିତ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଯାଏ। ଏମ୍ତି କଥା ଆଉ। ଆଉ କିଏ ସେଠି ତମେ କହୁଛ ହେଇ ସେଇଠି ଖାଇଲ। ଆମେ ସେଠି କେବେ ତା ତାର ଯେଉଁ ତୁମେ ସେଇଠି ଯାଇ କପିଳାସରେ ଖାଇଲ ସେମିତି ଆମେ କେବେ ଖାଇନୁ।
ଆମେ ଖାଇବାରେ ଆମେ ବାହାରେ ଖାଇଦଉ ନହେଲେ ବାହାରେ ଯଦି ନ ଖାଇଲୁ ବିି ଅଲଗା କୋଉଠି ଆସି ଖାଉ ପଛେ ସେଠି ଖାଉନା କାଁକିନା ଆମେ ଜାଣିଛୁ ସ ସେଠି ଏତେ ସ୍ଵାଦ ଜିନିଷ ଦିଅନ୍ତିନି ତ ସେଇଥିଲାଗି ଆମେ ସେଠି ଖାଉନୁ।
ହୁଁ ହୁଁ
ବାହାରେ ଆସି ଖାଇବୁ କୋଉଠି? ତାହେଲେ ଯାଇ ଯଉ କଥା ନହେଲେ ଆମେ ସେଇଠି ଆଖପାଖରେ କୋଉଠି କିଛି ଖାଉନୁ। ଏଇ କଥା ଆଉ। ଯେମିତି କହିବା କଥା ଆମେ ଯାଉ ଚାରିଚକିଆରେ ଯାଉ। ନହେଲେ ନାଇ ଦି ଚକିଆାରେ ଯଦି ବି ଗଲୁ ଆମେ ସବୁବେଳେ ବହୁତ ଥର ତ ଯାଇଛୁ ଚାରି ଚକିଆରେ ଯାଇଚୁ ଅଧା ବାଟରେ ଯାଇଁକି ସେ